କଣ କରୁଚୁ।
ବସିଛି।
ଓ ହୋ। ଆଉ।
ଆଉ।
ଆଉ କଣ କହୁନୁ।
ତୁ କହୁନୁ।
ଗାଧେଇ ସାଇଲୁଣି।
ନାଇଁ ଗାଧେଇନି ମୋର ଆଜି ଏକ୍ଜାମ ଅଛି, ମୁଁ ଆଜି ଏକ୍ଜାମ ଦବାକୁ ଯିବି।
ସବୁ ହେଇଯାଇଛି।
ହଁ ସେମିତି ଆଉ।
ଆରେ ଏଇଠି ଗୋଟେ ପାପୋଛ୍ ପଡିଛି ନୂଆ ପାପୋଛ୍ ନେଇଯିବି।
ନୂଆ ପାପୋଚ୍ଛଟା କାହାର ପଡିଚି
ଏ ଜଣେ ନେଇଯିବି କି।
ହୁଁ।
ନେଇଯିବକି ଭିତରୁକୁ।
ସେ
ହଁ। ନେଇଆସ ତାଲେ। କି କଥା କଉଚୁ।
ହଉ। ଆଉ କଣ କହ।
ଏଇ ଇଏ ପାଁପୋଛ୍ ଟା ପାଇଲି ନେଇ ଆଇଲି, କେଜାଣି କାହାର ପଡିଥିଲାା ମୁଁ ଗୋଟେ ପାଁପୋଛ୍। ଗୋଟେ ପାଁପୋଛ୍ ଟା ପଡିଥିଲା ସେଇଠି, ନେଇଆଇଛି ହଁଅଁ।
ହାଲୋ। ହାଲୋ।
ହଁ।
କହ।
ସେଇଟା ମୋର।
କୋଉଟା
ଇଏ କଣ?
ନାହିଁ ତୁ କଣ କହ।
ଝାଡ଼ା ମାଇଲାଣି।
ଏମିତିଆ କଥାବାର୍ତ୍ତା କଣ କରୁଛି?
ହଁ ସେ ଭଲ କଥାବାର୍ତ୍ତା ନୁହଁ ନା ବାଡ୍ ମାନର୍ସ।
ହୁଁ।
ଆଉ
ଆଉ
ଆଉ କଣ କହୁ
ଆଉ ତୁ କଣ ଖାଇଛୁ?
ଆ ପୋହା
ଆଚ୍ଛା। ଆଉ ତାପରେ କଣ କହ? ହଁ ମୋ ଦେହ ଭଲ ଅଛି ତୋ ଦେହ ଭଲ ଅଛି?
ହଁ ମୋର ବି ଦେହ ଭଲ ଅଛି କୁଣ୍ଡିଆ କାଣ୍ଡି ହଉଛି ଏଠି ଆସି ବଇଛି ଆହୁରି କୁଣ୍ଡେଇ କାଣ୍ଡେଇ ହେଲିଣି
ଉଁ ହୁଁ।
ଆଛା ତା ପରେ
ତାପରେ
ତାପରେ
ତାପରେ
ତାପରେ
ତାପରେ କଣ କୁହ?
କୁହ?
କିରେ ଲୋହିତା କଣ ଏମିତି ଚାଲି ଚାଲି ଯାଉଛି?
କେଯାଣି ତାକୁ ପଚାରିନି
ପେଙ୍ଗେଇ ପେଙ୍ଗେଇ ହିଁ ପେଙ୍ଗ୍ବିନ ଭଳିଆ
ହଁ ହଁ ଆଉ
ହୁଁ ବର୍ଷା ଦିନ କୁ ବାଡ଼େବେ ଧରିକି
ହଁ ଆଉ କାଣା କୁହ?
ତମେ କୁହ ଆଉ କଣ?
ହାଁ।
ସେଇଟି ତିନ ଯୋଦି ଅନୋଉଚନ୍ତି ଗୋଡ଼େଇ ମାରି ଦିଅନ୍ତି
ଆମର ତ ଡ୍ରେସ୍ ଟିକେ ସେ ଡ୍ରେସ୍ ସେଇ ଥୋଇଥାଓ ଆମର ସେଇ ର ସୋନାଲି ଦିଦିଙ୍କ ୟେ ରେ ଥୋଇଲ।
ହୁଁ।
ଡ୍ରେସ୍ ପଟା ନେଇକି ସବୁ ଫୋପାଡି ଦଉଛନ୍ତି।
ଓ ହୋ ଆଛା ଆଚ୍ଛା।
ହୁଁ।
ଆଚ୍ଛା।
କଣ?
ଆଉ ତ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ବହୁତ ଭଲ ଅଛି।
ଆଉ ତମ ରୁମ୍ ରେ ସମ ଆସିଲେଣି
ହଁ ଆମ ରୁମ୍ ରେ ସମସ୍ତେ ଆସିଲେଣି। ତମ ରୁମ୍ ରେ ସମସ୍ତେ ଆସିଲେଣି।
ହଁ ଆମ ରୁମ୍ ରେ ଦି ଜଣ ଆଇଛନ୍ତି। ସମସ୍ତେ ଆସିନାହାନ୍ତି ଆଉ ଜଣେ ଆସିବେ।
ଓ ହୋ।
ହୁଁ।
ହୁଁ ଆଉ।
କଣ ଖାଇବାକୁ ଦିଆହବ।
ମୁଁ ଜାଣିନି ସେ କଣ ଘାଟିଆ ଖାଇବାକୁ ଦିଆହବ।
ଆଚ୍ଛା। ବର୍ଷା ଦିଦି ଏଠି ପେଣ୍ଟେ ନ ପିନ୍ଧି ବୁଲୁଛନ୍ତି। ଆଉ ଅଙ୍କିତା ରୁମ୍ ରୁ ଆଣେ। ପଚିଶ୍ ନମ୍ବର ଆଣୁନୁ। ଜା ନି।
ସେ ଝାଡୁ ଭାଣୁଛନ୍ତି ମତେ କହୁଛନ୍ତି ତୁ ଜାଣି ଚା ଆସିବୁ। ଇଆଡେ ଚଢା।
ହୁଁ ହୁଁ।
ଆଉ ଆଉ କୁହ କଣ।
ଝାଡୁ ମାଗିବାକୁ ଆଇଛି।
ହୁଁ। ଓହୋ। ପାଣି ବୋତଲ ସବୁ ରଖ। ତ ପାଣି ଆସିବ।
ଶନମୀ।
କଥା ହ।
ଅଙ୍କିତା ଆସି ପଢୁଛି। ଅମିତା ବସି ପଢୁଛି।
ମୁଁ ବି ବସି ପଢୁଥିଲି।
ହୁଁ। ମୁଁ ହିଁ ପଢୁନଥିଲି ପଇ ଫୁ ଉଠିବଜ।
ତମେ ବି ବେଶୀ ପଢ।
ନାଇମ ପଢିବୁନୁ।
ଏ କାଇଁ। ଆପଣଙ୍କୁ ତ ସବୁ ଦେଖେଇ ଦେବେ ଆଉ ତ କରିବ କଣ?
ହଁ ଦେଖେଇ ତ ଦେଇଥାନ୍ତେ ମତେ ଟପରେ
ହୁଁ।
ନିଆ ବର୍ଷା ଦିଦି ନେଇ ଆସୁଛି ହଁ। ଆଉ କଣ କହ?
କଣ କୁହ?
ଏଇଠି ତମ ହାଫ୍ ପ୍ୟାଣ୍ଟ୍ ଶୁଖୁଛି ଫୋପାଡ଼ି ଦେବି ତଳକୁ।
ଆଉ କଣ କୁହ?
ମୁଁ କଣ କହିବି?
ହଁ
ତିନ ଦିନ ତୁମ ଗାନଣ୍ଡ୍ ପଛକୁ ଗୋଟେ ଗୋଇଠା ମାରିବି ଓଲଟି ପଡି ଚିନୁ ଦିିଦି ବସିକି ତାଙ୍କ ଲାପଟପ ରେ ୟୁଟିଲାଇଜ କଲେଣି।
ବଢିଆ ଆଉ।
ତୋର କେବେ ଲାପଟାପ ଆସ୍ ସିବ
ତୋର କେବେ ଲାପଟପ୍ ଆସିବ। ତମ ପଇସା ବାଲା ଘର ତମର ଜଲ ଜଲଦି ଜଲଦି ଲାପଟପ୍ ନେଇ ଆସ୍ ଆସିବ ଆମର ତ କୃଷକ ଘର।
ଇସା ବାଲା ବୋଲି ଦେଇଥିଲେ କି ମା ବାପା
ହଁ ହଁ। ଆମର ତ କୃଷ ଆମର ତ ଆମର ତ କୃଷକ ଘର।
ହଁ ଆଉ ତମର କୁଷକ ଘର?
ହୁଁ।
ଓ ହୋ।
ଆମେ ତ ଫାର୍ମିଂ କରୁ।
ଓ ଆଚ୍ଛା ଆଚ୍ଛା।
ଆ ଆମର ଧାନ ଫାର୍ମ। ହୁଁ ହୁଏ। ଆମର ଧାନ ଫାର୍ମିଂ ନହେଲେ ତମେ ଖାଇବ କଣ?
ସେଇଆ ସେଇଟା ତମେ ତ ସବୁଠୁ ବଡ ଲୋକ ଖାଇବାକୁ ଦଉଛ ଆମକୁ ପୋଷିକି ରଖିଛ।
ଆମେ ବା କମ୍ ଦାମରେ ଧାନ ବିକୁଛୁ।
ହୁଁ ହୁଁ ନ ଦାନି କରଣ ହେଲେ ଭଲ ନୁ ହଁ
ବନ୍ଦ ଆଉ ତମେ ଖାଇବୁ କଣ ଅଧିକ ରେଟ୍ ଟ ବଢାଅ କିଛି ଦୁନିଆ ବିଷୟରେ ଜାଣିନି କହିଲା ଏଠି ରେଟ୍ ବଢାଅ। ତ ମୁଁ ଆଉ ଫୋପାଡି ଭରେିକି ଯାଇ ପାଇଯାଇଛି। ହୁଁ
ତୁ ଖାଲି ତୁ କିଛି ଦୁନିଆ ବିଷୟରେ ଜାଣିଛୁ? ଖାଲି ମୋ ବାପାଙ୍କ ବିଷରେ ଧ୍ୟାନ ଦେଇଛି ଆମର ବଡ ଲୋକ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
ଆଚ୍ଛା ଆଚ୍ଛା ବାପା ବା ହଁ ପଚାରିବା ପପାଲି ପୁଳି ଖଣ୍ଡେ ଦେଇଥିଲେ ମତେ
ଆଉ କଣ?
ନାଇଁ ଆଉ କଣ କହିବି ଚପଲ ଷ୍ଟାଣ୍ଡ ପୁରା ଅଳିଆ ଦେଖାଉଛି ସଜାଡଆ ପଡିବ।
ହଉ ଓ ରୁମ୍ ଟା କୁ ସାଗାଡ଼ି ଦିଅ।
ହୁଁ
ସେତେ
ଅନନ୍ୟା ଦିଦି ର ଖୋଳଟା ବଡ ଖୋଳଟା ଏଇ ଯୋଉ ପୁମା ଚପଲ ଥ ହେଇଛି ଦେଇ ଦିଅନ୍ତେ ସେ ଖୋଳଟା ମୋ ସବୁ ଯା ଚପଲ ତା ଦେହରେ ଜାଗା ହେଇନ୍ତା।
ଗ୍ଲୁକୋଜ ଓର ଯୋଉଟ ଟାଟା ଗୁ ଓରସ୍ ଭଳିଆ ଲାଗୁଛି।
ଟାଟା ଗୁଲକ ପିଉନାହାନ୍ତି ଆଉ ହୁଁ।
ମୁଁ ସାଙ୍ଗ ପଳେଇଛି ହଁ କରିବି ଚିନ୍ତା ହଉଛି ତାର
କେତିଟା ବାଜିଲାଣି ବାରଟା ଷୋହଳ ହେଲାଣିଲୋ।
ହଁ
ହୁଁ
ଆଉ ତମ ଆଉ ଖାଇବ କଣ ଆଜି?
ଆଜି ଜଣେ ଆଜି କଣ ବେକାରୀ ଖାଇବା ବୋେ ଦିଆହବ ଆଉ ଖାଲି ହଷ୍ଟେଲରେ ରହିଛି ଖାଇଦବା କଥା ଆଉ।
ଓହୋ ଆଚ୍ଛା ଆଚ୍ଛା ତାପରେ
ତାପରେ
ହୁଁ
ହୁଁ
କଣ?
ଉ କଣ?
ହ ହଁ
କ ଅ କଣ
କଣ ଶୁଭୁନି କଣ ହ୍ୟାଲୋ ହ୍ୟାଲୋ।
ହଁ
ହଁ ହ୍ୟାଲୋ
କହୁନୁ।
କହୁନୁ ତୁ
ହୁ ଇଜ୍ ଦ ଫାଉଣ୍ଡର ଅଫ୍ ଯାଭା?
କଣ ସଂ ସ୍ କି ସିଷ୍ଟମ୍ ସନ୍ ମାଇକ୍ରୋସିିଷ୍ଟ। ଷ୍ଟମ୍,
ଓହୋ ଜାଭା କୁ କିଏ ନାଁ ଦେଇଥିଲେ କହିଲୁ?
ମନେ ନାହିଁ।
ଜେମ୍ସ ଗ୍ୟାସ୍ମିଇଂ
ହଁ
କହିଲୁ ୱାଇ ଜାଭା ଇଜ୍ ପ୍ଲାଟଫର୍ମ ଇଣ୍ଡିପେଣ୍ଡେନ୍।
ଆଇ ଡ୍ଡୋଣ୍ଟ ନୋ
ଖବର କଣ? ଓହୋ ଇଂଲିଶ, କଥା କହନି। ହୁଁ ହଁ ହଁ ସବୁ ଭଲ।
ଆଉ ଗୋଜ ଭାଇସ୍ ତୁ ତ କଥା ହେଇଥିଲୁ।
ଗୋଜ ଭାଇ ସହିତ କଥା ହେଇନଥିଲି।
କଣ କହୁଛୁ କଥା ହବୁ ଇଛା ହଉଛି କଥା ହବାକୁ ହଉନ ଟିକେ ନଉନ ଫୋନ ହଉ ହଉ ରଖୁଛି।
ହଉ ହଉ ମୁଁ କରୁଛି।